ଆ।
ସାର୍ କଣ କରୁଛନ୍ତି?
ଏଇ ବସିଥିଲି ଆଉ ତମେ କଣ କରୁଚ?
ମୁଁ ବି ଏଇ ଟ୍ୟଉସନ କରିଥିଲି ଆଉ।
ଆଉ କଣ ଖାଇଥିଲ ହୁଁ ଦେହ ଭଲ ଅଛି।
ମୁଇଁ ସକାଳୁ ଭଜା ହେରିଆ ଖାଇଥିଲି ଆଉ ଭଜା ରୁଟି।
ଆଉ ତୁମ ଦେହ ଭଲ ଅଛି ନା?
ହଁ ହଁ ଭଲ ଅଛି।
ମୁଁ ଖାଇଥିଲି ରୁଟି ଆଉ ଆଜି ଆମର ଟମାଟୋ ଚଟଣି ହେଇଥିଲା। ତାକୁ ଖାଇଥିଲି।
ଆଉ କଣ କୁଅନ୍ତୁ?
ଆଉ ସବୁ ଭଲ ଗରମ ତ ଆଜି କୁହନି ଆଜି ସକାଳୁ ଉଠିଛି ଶୋଇକି କି ଗରମ ଯୋଉ ରେଟ ରେ ହଉଛି
ହ
ରୁମ୍ ରେ ଏସିି ଚଲେଇକି ସୋଇଥିଲୁ ତାପରେ ରୁମ ବାହାରକୁ ଗଲି ଯେମ୍ତି ଗୋଟେ ନିଆଁ ଲାଗିଗଲା ଦେହରେ ଯେମିତି ପୁରା ଏମିତି ଗରମ୍।
ଗରମ୍ ସ ଖାଳୁ ପୁରା
ହଁ ବହୁତ୍ ଗରମ୍ ଅଛି। ତମର ସେଠି ବର୍ଷା ଫର୍ଷା ଉଠେଇକି ଆସିଲାଣି?
ନାଇଁ-ନାଇଁ କିଛି ବର୍ଷା ନାହିଁ ନିଆଁ ବାହାରୁଛି।
ହ କୁହନି-କୁହନି କେତେ ଦିନ ହେଲା ବର୍ଷା ହେଇନି ସେ ଯୋଉ ହେଇଥିଲା ଚାରି ପାଞ୍ଚ ଦିନ ହବ ତାପରେ ଆଉ ହେଇନି ଏତେ ଜୋର୍ ଗରମ୍ ହଉଚି କଣ କରିଆ।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ଆଉ ତମେ କୋଉ-କୋଉ ଶ୍ରେଣୀ ପିଲାଙ୍କୁ ଟ୍ୟୁସନ୍ କରଉଚ?
ମୁଁ ଏଇ କରୁଚି ଅଷ୍ଟମ, ଷଷ୍ଠ, ପଞ୍ଚମ ଚତୁର୍ଥ
ହୁଁ ଭଲ ଆଉ ଭଲ ଟାଇମ୍ ପାସ୍ ହେଇଯାଉଥିବ ଆଉ।
ହଁ। ଟାଇମ୍ ପାସ୍ କମ୍ ମୁଣ୍ଡା ବିନ୍ଧା ଅଧିକ।
ହଁ ଛୋଟ-ଛୋଟ ପିଲାଙ୍କୁ ପଢେଇଲେ ଗୋଟେ ଏପଟେ ଟେନସନ୍ ବି ଥିବ, ଗୋଟେ-ଗୋଟେ ଟାଇମ୍ ପାସ୍ ହେଇଯାଏ ଆଉ।
ହଁ। ଆଜି ଏତେ ଗରମ୍ ଏତେ ଥକା ଲାଗୁଛି ବିରକ୍ତ ଲାଗୁଚି ଭାରି।
ହଁ ବା ଖାଲି ବିରକ୍ତ ଲା ମାନେ କଣ କେମ୍ତି ଲାଗୁଚି ସୁସ୍ଥ-ସୁସ୍ଥ ଲାଗୁଚି ନିଦ ମାଡୁଚି କିଛି କାମ ଧନ୍ଦା କରିବାକୁ ଇଚ୍ଛା ହଉନି। ଚିଡ୍-ଚିଡ୍ ଖାଲି ଲାଗୁଚି। ହଁ ଖାଲି ଶୋଇଆକୁ ଇଚ୍ଛା ହଉଚି ମୁଁ ଶୋଇ ଯାଆନ୍ତି।
ହଁ ବା।
ବିରକ୍ତି ଲାଗୁଛି କଣ କରିଆ ଗରମ୍ କେବେ ସରିବ କେଜାଣି ଆଉ କେନ୍ତି ହେଇକି ଏ ମାସ ଟା ଯିବ, ଗୋଟେ ଚିନ୍ତା ଦୂର ହବ। ଯଦି ବର୍ଷା ନ ବର୍ଷା ନହେଲା ତ ଫେରେ ସେଇ ବର୍ଷା ମାସରେ ବି ସେଇ ଗରମ୍।
ସେୟାବା ଭାରି ଟେନସନ ଲାଗୁଛି, କୋଉନ ଶୀତ ଦିନ ଆସିବ।
ଶୀତ ଶୀତ କୁ ଏବେ ବହୁତ୍ ଦିନ ପଡିଚି।
ହଁ ବା ଶୀତ ଗରମ୍ ସରିବ ବର୍ଷା ସିଜିନ ଆସିବ। ସବୁଠୁ ପ୍ରିୟ ଋତୁ ମୋର ଶୀତ ଋତୁ।
ହଁ ଶୀତ ଋତୁ ବି ଭଲ। କିନ୍ତୁ ମୋତେ ସବୁଠୁ ଭଲ ଯୋଉ ଏ ସିଜନ ଟା ସ୍ପ୍ରିଙ୍ଗ ସିଜନ୍ ଟା ଭଲ ଲାଗେ, ତ ଅଳ ଳ୍ପ ଦିନ ପାଇଁ ଆସେ ଜମା।
ହୁଁ।
ଶୀତ ଦିନ ଭଲ ଇଏ ଗରମ୍ ମରମ୍ ହବନି କିନ୍ତୁ ଶୀତ ଦିନରେ ଯୋଉ ସ୍କିନ୍ ଡ୍ରାଏ ହେଇଯାଏ ଫାଟିଯାଏ ଗାଧୋଇଆକୁ କଷ୍ଟ ହୁଏ।
ମତେ ଶୀତ ଦିନେ ମୋ-ମୋ ସ୍କିନ୍ କିଛି ହୁଏନି, ମାନେ ମୋର କିଛି ବି ଡ୍ରାଏ ହୁଏନି କିଛି ହୁଏନି ନା। ସମସ୍ତଙ୍କ ଗୋଡ ହେରିକା ଫାଟି ହେଇଥିବ ଇଏ ହେଇଥିବ ମୋର କିଛି ହୁଏନି।
ତମେ କଣ ୟୁଜ୍ କର କି ସେତେବେଳେ?
କିଛି ୟୁଜ୍ କରେନି ମୋର କାହିଁ କିଛି ହୁଏନି, ଗୋଡ ହାତ ଫାଟିଯାଏନି ନା। ମୋର ଏତେ କିଛି ହୁଏନି। ଓଠ ପୋଠ ବି ଜଣଙ୍କ ବି ଫାଟିଯାଏ ଶୁଖିଲା ଦେଖା ହଉଥିବ।
ହଁ ସୁଖିଲା ଦେଖ ମୋର ତ ଫାଟିଯାଏ ମାନେ ଶୀତ ଦିନ ମୋ ଓଠ ଫାଟିଯିବ ପୁରା। ସ୍କିିନ ପୁରା ଡ୍ରାଏ ହେଇଥିବ ଏମିତି ଫାଟିଲା ଫାଟିଲା ହେଇ ଯଉ ମାନେ ଅଜୀପ୍ସା ହେଇଯାଏ ପୁରା ମୁହଁ।
ମୋର କାଇଁ କିଛି ହୁଏନି ମୋତେ ଯଦି କିଛି ଟେନସନ୍ ଲାଗେନି।
ଓ ହୋ ଭଲ ନ ହୁଏ ଭଲ। ସେ କିଏ ବୁଲିବ ଏତିକି ଲୋସଣି ରେ ଏମିତି ବିରକ୍ତି ଲାଗୁଥିବ ପେ ତା କଉ ଗୋଡ଼ ତା ଫେର୍
କୁଆଡେ ଗୋଟେ ଯାଇଥିବୁ ଯଦି ମାନେ ହାତ ଗୋଡ ରା କେମିତି ଦେଖାଯାଉଥିବ ହଁ -ହଁ।
ହଁ ପା ସେମିତି ଦେଖାଯାଏ।
ମୋର ଏତେ ହୁଏନି ସେଗୁରା କିଛି। ତାପରେ ଭଲ୍ ଲାଗେ ଟିକେ ମାନେ ଶୋଇବା ଠିକି ତାପରେ ଶୋଇବୁ ଶାନ୍ତିରେ। ଗରମ୍ ବି ହଉନଥିବ ଯାହା ରୋଷେଇବାସ କରିବାକୁ ଇଚ୍ଛା ହେଲେ ବି କରିପାରିବ।
ହୁଁ। ଶୀତ ଦିନ ଭଲ କିନ୍ତୁ ସେଇ ଯଉ ଗୋଡ ହାତ ଫାଟିଯାଏ ସେଇଗୁଡା ଟିକେ ହଁ ଇଏ ଲାଗେ ଆଉ ନହେଲେ ଭଲ।
ଯିବ ହେଲେ ଯେତେ ଗରମ୍ ହେଲେ ସହି ହବନି।
ହଁ ସେ କଥା ଟା ଠିକ୍ ଶୀତ
ଆମ ପାଇଁ ବି ଶୀତ ଦିନ ଯେତିକି ଇଏ ଯଉମାନେ ସବୁ ବାହାରେ ରଉ - ବସୁଚନ୍ତି ତାଙ୍କ ଲୋକମାନେ ତାଙ୍କ ପାଇଁ କେତେ
ହୁଁ-ହଁ ସେଇଆ।
ଆମେ ତ ଏଇ ଖରାରେ ଘରେ ଅଛୁ ଯଉମାନେ ସବୁ କାମ କରୁଚନ୍ତି ନହେଲେ ଯଉମାନେ ସବୁ ଏ ତାଙ୍କ ପାଇଁ କେତେ କହିଲ ମାନେ ଜିନିଷ ଟା ଇଏ
ହଁ ଆମେ ସିନା ଘରେ ବସିକି ଏତେ ଗରମ୍ ହଉଚି କହିଦଉଚେ ଆଉ ଫ୍ୟାନ୍ ତଳେ ବସିକି ଯଉ ମାନଙ୍କର ହଁ- ଯଉ ମାନଙ୍କର ଇଏ ଥିବ ଯଉ ବାହାରେ ସମସ୍ତେ ରହୁଥିବେ ସେ ଯଉ ଇଏ ଘରେ ମାଟି ଘରେ ତାଙ୍କର ସବୁ ବହୁତ୍।
ଲୋକ ବହୁତ ଅସୁବିଧ୍ ଏଥିରେ ବି ଚଳୁଚନ୍ତି କିନ୍ତୁ ଆମେ ବି ମାନେ ଏତେ ସୁବିଧା ଥାଇକି ଆମକୁ ବି ସବୁ ଲାଗୁଚି ଅସୁବିଧା।
ଆ- ବେଳେ ବେଳେ ସେମାନଙ୍କ କଥା ବି ଭାବିଲା ବେଳକୁ ବି ନିଜର କଣ୍ ଲାଗେ।
ଆଉ ଆମେ ଯଉ ଦି ମୁଟା ଖାଇବାକୁ ପାଉଚନ୍ତି ମାନେ ଘରେ ବସିକି ଫ୍ୟାନ୍ ତଳେ ଖାଇପାରୁଚନ୍ତି। ଲୋକ ସେଇ ମାନେ କାମ କରି ମଜବୁରୀରେ ବି ଆସିକି କେମିତି କେତେ କଷ୍ଟରେ ମାନେ ରୋଷେଇ କରି ଖାଉଚନ୍ତି ନା ଆଉ। ସେଇ ଗରମ୍ ରେ ଆଉ ତାଙ୍କର କଣ ଲାଇନ୍ ଅଛି ନା କେ ଯେ ବିନା ଲାଇନ୍ କରେଣ୍ଟ୍ ରେ ବି କେତେ ଲୋକ ରହୁଚନ୍ତି ଆଉ ରହୁଚନ୍ତି ନା ଆଉ।
ହଁ ପା କୁହୁନି ତ। ଓ ମାନେ ଆମେ ନିଜେ ନିଜ କଥା ଭାବୁଚୁ ସେମାନେ ସେମାନଙ୍କର କଁ
ସେଇଆ।
ଆଉ ଯଉମାନେ ଚାକିରି ବି କରନ୍ତି ଖରା ବେଳେଆ କେତେ କଷ୍ଟ ତାଙ୍କ୍ କର ବି ହଉଥିବ ଆହାଃ ଆମକୁ ଟିକେ ଲାଗିଲା ବଳକୁ ଆମେ ଏତେ ଇଏ କରୁଚୁ।
ଆଉ ଜଣେ ଯଉମାନେ ସବୁ ଦେଖିଥିବ ଇଲେକ୍ଟ୍ରିକାଲ୍ ଇଂ- ମାନେ ମେକାନିକାଲ୍ ସବୁ ପିଲାମାନେ ଇଂଜିନିୟର ଯଉମାନେ ଥାଆନ୍ତି ଯଉ ଲୁହା ରଡ୍ ଫଡ୍ ହେରିକା ରେ ତାଙ୍କର ସବୁ ତରଳା ହେଇଯଉ ଗୁରା କାମ କରୁଥିବେ କେତେ ମାଇନସ୍ ମାନେ କେତେ ସିକ୍ସ୍ଟିନ୍ ଡିଗ୍ରୀ ସେଲସିଅସ୍ ରେ ତାଙ୍କ କାମ ସେମାନେ କେମିତି ମାନେ ଗରମରେ। ଏତେ ନିଆଁ ହେଇଛିି କରୁଥିବେ କାମ।
କଣ ନାଇଁ କଣ ଏତେ କଷ୍ଟ ହଉିବ ସେମାନଙ୍କୁ ଆମେ ଆଉ କଣ ପାଇଁ ଏତେ କହୁଛୁ।
ଆମେ ଏଇ ଘରେ ଅଛି ଖାଇ ପିକି ଆମେ ଖାଲି ଆମ ଶୁଖଟାକୁ ଦେଖିଦେଲେ ଆମ ଗରମ ହଉଛି ଇଏ ହଉଛି ନା?
ହଁ ସେଇଆ ଆ ଏତେ ଗରମ ବି ହଉଛି ନା ମାନେ କହିବାକୁ ବାଧ୍ୟ କରିଦଉ ଚି ଏ ଗରମ
ହଁ ବା।
ଏତେ ଗରମ କଣ ଏଥର ବହୁତ ଗରମ ପଡିଛି କିନ୍ତୁ।
ହୁଁ ଆଉ ଭଲ ଲାଗୁ ଆ ବିରକ୍ତ ଚିଡି ଚିଡି ଲାଗୁଛି ଖାଲି ନେ ଟ୍ୟୁସନ୍ ଛୁଆ ପଢେଇଲା ବେଳକୁ ଆହୁରି ମୁଣ୍ଡ କିଏ ପାଠ କରିକି ଆସୁନି, କାହାକୁ ଘୋସା ଦେଲାବେଳକୁ ଘୋଷିକି ଆସୁନି। ମନେ ହଉଛି ନିଜ ମୁଣ୍ଡକୁ ନିଜେ ପିଟି ଦେବାକୁ।
ତମେ ବାଡଉଛ ନା ତାଙ୍କୁ?
ହଁ ବାଡେଇଲେ କଣ ହେବ ମୁ ଯାହାହଲେ କଣ ହେବ?
ଛୋଟ ପିଲା କରିବେ ଆଉ କଣ କରିବା ମାନେ ତାଙ୍କ ପଛରେ ତ ମୁଣ୍ଡ ଟିକେ ଖଟିବାକୁ ପଡିବ ନହେଲେ ତ ହବନି। ଆଉ ଏବେ ତମର ରୋଷେଇ କଣ ହଉଛି?
ରୋଷେଇ ଆଜି କିଛି କଣ ଭାତ, ଡାଲି ଆଉ କଣ ହେଇନି କିଛି ହବ ଆଉ।
ସକାଳୁ ହେଇ ଗୋଟେ ଖାଇବା ଗଲା ଯୋଉମାନେ କରୁଛନ୍ତି ସେମାନେ ଭାବିବେ କେତେ କେତେ ଟାଇମ ଖାଇବା ଖାଲି।
ଖରାଦିନେ କିଛି ଖାଇବାକୁ ଇଚ୍ଛା ହଉଛି ନା କିଛି ବନେଇବାକୁ ଇଛା ହଉଛି ଖାଲି ଇଛ ହଉଛି କିଏ ଆଣି ଆମକୁ ଦେଇଥାନ୍ତା ଆମେ ଖାଇ ଦିଅନ୍ତୁ।
ପଖାଳ ବି ହେଇଛି ଯେ ପଖାଳ ଖାଇବ ଖାଇବ ଯେ ଗରମ ମଧ୍ୟ ଥଣ୍ଡା ପ୍ରବଳ କାଲି ଠୁ ଆଉ ପଖାଳ ଖାଇ ଖାଇ ମାନେ ପାଟି ଫାଟି ପୁରା ସବୁ ସବୁ ପୁରା ବଥା ହେଇଗଲାଣି, ତଣ୍ଟି ଗୁରା ବି ପୁରା ଦରଜ ଲାଗୁଛି ହଁ ବା। ମେଡିସିନ ଖାଇଥିଲି।
ହଁ ଦେଖିକି ରୁହ, ଏତେ ଗରମରେ ଫେନ୍ ସେଇ ଯୋଉ ଥଣ୍ଡା ଫଣ୍ଡା ପାଣି ପି ଦେଲା ବେଳକୁ, ସିଏ ଗୋଟେ ଆହୁରି ମୁହଁରେ ସବୁ କଣ ସବୁ ଫୁଟି ଯାଏଁ।
ହଁ ବା। ହାତ ସବୁ ସବୁ ଛଲେ ହେଇଯାଏନି ନା ଯୋଉ ୟେ ହେଇଯାଏନି ନା ଗରମ କୁ। ସେଇଘୁରା ବାହାରି ପଡୁଛି ପା। ଅଧିକ ଗରମ ହେଲା ବଳୁ।
କୁହନି କୁହନି ସେ ଏମତିଆ ଧନ୍ଦା। ଥଣ୍ଡା ଯଦି ଶୀ ଶିତ ଦିନେ ଥଣ୍ଡା ପଡିବ ତ, ସେଥିରେ କରିଦେବୁ ସେଇଟା ଚଳିବ ଗୋଟେ, ଇଏ ଗରମ ଦିନେ ଥଣ୍ଡା କଲା ବେଳକୁ, ସେ କୋଉଠି ବି ସହି ହଉନି, ସେଟା ଗୋଟେ କଉଠେ ନା କୋଉଠି ଗୋଟେ ବାହାରିବ।
ଁ ମୁଁ ତ ଫ୍ରିଜ୍ ପାଣୀ ଟୋଟାଲି ମୋ ଟନସିଲ ପାଇଁ ପିଏନି।
ତମେ ପିଓନି?
ନା ମୁଁ ଫ୍ରୀଜ ପାଣି ପିଇ ପାରେନି ମାନେ ପିଇଲା ମାନ ମୋ ସାଙ୍ଗେ ସାଙ୍ଗେ ଟନସିଲ ବଢିଯିବ। ମତେ ଡକ୍ଟର ମନା କରିଛି ମାନେ ସପ୍ତାହରେ ବି ମାନେ ମତେ କହିଛି ପନ୍ଦର ଦିନ ମାସରେ ମୁଣ୍ଡ ଧୋଇବା ପାଇଁ ମୁଁ ତଥାପି ମାନେ ସପ୍ତା କୁ ସପ୍ତା ଧୋଇ ଦଉଛି, ମାନୁନି।
ହ
ଫ୍ରୀଜ଼ ପାଣି ଟୋଟାଲି ଖରା ଦିନେ ମନା ହେଇଛି। ତାପରେ ଥଣ୍ଡା ଜିନିଷ ମତେ ମାନେ ଅଧିକ ଟନସିଲ ପରା।
ଓହୋ ତାହେଲେ ତମେ କଣ ପାଇଁ? ଆ ଇଏ କରୁଛନ୍ ଯେମତି ଡକ୍ଟର କହିଛି ସେମିତି କରୁନ ପେରେ ଅଧିକ ବାହାରିଗଲେ ପେରେ ଅସୁବିଧା ନା?
ତେ ଗରମ ଟା ବି ସେମିତି ଅନୁଭବ ହଉଛି ନା ସେଇଥିପାଇଁ ମୁଁ କିଛି କରିପାରୁନି। ମାନେ ଏପଟେ ଥଣ୍ଡା ପାଣି ମନ ହଉଥୁ ତୁ କୋଉ ଦେହ କହନ୍ତୁ ଫ୍ରିଜ୍ ପାଣ୍ ହେଇ ଦେଇ ପିଇ ଦିଅନ୍ତୁ।
ହଁ ଇଏ ଗରମରେ ତ
ମନ ହବ ମୁଁ ମାନେ ଏଇଗୁରା ମାନେ ସବୁ ନା ମୋର।
ହାଁ ହାଁ ହାଁ।
ମୋ ମୁଁ ଯାଇଥିଲି ମତେ କହିଲେ ଡକ୍ଟର ଅପରେସନ କରିଦିଅ ମୁଁ ଦି ଥର ଫେରିକି ଆସିସାରିଲିଣି।
ଟନସିଲ ଅପରେସନ ସେଇଟା କେମିତି ହବ ମାନେ କୋଉଠୁ?
ଆଁ ହଁ ସେଇ ଥ୍ରୋଟ ମାନେ ଏଇ ଯୋଉ ତଣ୍ଟି ପାକରୁ କାଟିକି କରିବେ ସେମାନେ କେମତି। ମୁଁ ତ ପଳେଇଆଇଲିନି ଦି ଥର ଫେରିକି।
ସେରା ମୋର ଦାଗ ରହିଯିବନା ସେଠି।
ହଁ ରହିଯିବ ହେଲେ ମାନେ ଟିକେ ରିସ୍କ ଅଛି ଲାଇଫ୍ ଟାଇମ ପାଇଁ ମାନେ ଟିକେ ବେଶୀ ମାନେ ମାନେ ଯୋଉ ମାନେ ଗୀତ ଫିତ ବୋଲୁଥିବେ ତାଙ୍କ ପାଇଁ ମୋତେ ତ ମୁଁ ମାନେ ମନା କରିଥିଲା ଏତେ ମାନେ କଣ କର ପ୍ରେସର ଦବନି ଇଏ ଦବନି ଟାଣି ହେଇକି ପଢେଇ ପାରିବନି।
ହଁ ମାନେ ହ। ଯତିି ତମେ ଏବେ ଅ ହୁଁ ହୁଁ। ଯଦି ତମେ ଏବେ ଅପରେସନ କରେଇବ ତାହେଲେ କଣ ରିସ୍କ୍। ସେ ରହିବ ନା ନକରେଇଲେ ରିକ୍ସ ରହିବ ବୁଝିପାରି
ନ କରେଇଲେ ବି ମାନେ ରିକ୍ସ ମାନେ କଣ କହିଲ ଯଦି କରେଇ ଦେବି ମାନେ କରିଦେବି ମତେ ଟିକେ ଅଧିକ ଟାଣିଘୋଷାଡି କ କଥା ହେଇପାରିବିନି ମାନେ ଧୀରେ ସୁସ୍ଥେ କଥା ହବୁ କିନ୍ତୁ କମିଯିବ କିନ୍ତୁ ମୋ ସାଙ୍ଗ ଗୋଟେ କଲା ପରେ ବି ତା ତଣ୍ଟି ଫଣ୍ଟି ଦରଜ ରହୁଛି ଇଏ ରହୁଛି ମୁଁ ସେଥିପାଇଁ ଭାବୁଛି କରିବିନି।
ହଁ। ହଁ ଏବେ ଯେମିତି ଅଛି ନହେଲେ ଚାଲ ଯଦି ଆଗକୁ କିଛି ପ୍ରୋବ୍ଲେମ ହେଲା ତ ହଁ ଆଗରୁ ଯଦି କିଛି ଅଧିକ ପ୍ରୋବ୍ଲେମ ହେଲା ତ ନହେଲେ କରରେଇବାକୁ ପଡିବ ଆଉ କଣ କରିବ ନକରେଇଲେ ବି ଫେରେ
ସେ ପା ନକରଲେ ଅଧିକ ପୁଣି ଏଇ ନା ଥଣ୍ଡା ଦିନ୍ ଛନା ମାନେ ମୂଳରୁ ସବୁ ଜିନିଷ ମନା ତାପରେ ମତେ ଥଣ୍ଡା ଧରୁଛି ବି ସବୁବେଳେ। ଗାଧେଇବା ମୁଁ ଯେତେ ଲିମିଟ କରିଲେବି ଥଣ୍ଡା ଦେହ ଵ ସେଠୁ ଥଣ୍ଡା ହବ ଆଉ କେତେ ବିରକ୍ତ ଲାଗେ ଗୋଟେ ଗୋଟେ କୋଉଠି ଯାଇ ଥିବୁ ଥଣ୍ଡା ଟିକେ ଖାଇ ପରିବୁନା ଆଇସ୍କ୍ରିମ ଟେ ଖାଇ ପାରିବୁନୁ। ଫ୍ରିଜ୍ ପାଣି ଟି ପିଇ ପାରିବୁନୁ ହେଁ ହେଁ ଏସି ରେ ରହିଲା ବେଳକୁ ଆହୁରି ବେଶୀ ଇଏ ହେଇଯାଉଛି।
ହଁ କେତେ କଷ୍ଟ ହଉଥିବା ଗୋଟେ ଇଛା ହଉ ଥିବ ଖାଇବାକୁ ଖାଇ ପାରୁନଥିବ
ଏପଟେ ମୁଁ ଜାଣିଛ କରନ୍ତିିନି। ମତେ ମ ଅଧିକ ଗରମ ସହିପାରିବିନି ମୋର ଖାଲି ମୁଣ୍ଡ ବୁଲେଇ ବେହୋସ ହେଇଯିବି ଜାଣିଛନା ଅଧିକ ଗରମ ହେଲେ।
ଅ ଫେର ଶୀତ ଦିନେ ତ ତମକୁ ଆହୁରି କଷ୍ଟ ହଉଥିବ ଶୀତ ଏତେ ଶୀତ ପଢୁଥିବ ତ
ଶୀତ ଦିନେ ଟଣ୍ଟି ଫଣ୍ଟି ପୁରା ବଥା। ମୋର ବାରକ ବାର ମାସରେ ଟଣ୍ଟି ପୁରା ଦରଜ କୋଉ ଗୋଟେ ଜିନିଷ ଖାଇବାକୁ ମାନେ ଖାଇପାରିବୁନୁ।
ତ ତାହେଲେ ତମ କୋଲ୍ଡ ଡ୍ରିଙ୍କସ ଆଇସ୍କ୍ରିମ୍ ଗୁଡା